ହାଲୋ!
ହଁ ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ।
କଣ କରୁଚ?
ଏଇ ବସିଛି।
ବସିଛ? ମୁଁ ହେଇ ବସିଛି ଆଉ, ଆଉ ଗରମ ହଉଚି ନା?
ହଁ ଟିକେ ଟିକେ ଗରମ ହଉଛି ଆଉ, ତୋମ ଆଡ
ହୁଁ, ହଁ ସେମତି ଆଉ ଏବେ ତ ଆସିଗଲା ଅଶାଢ ମାସ।
ହଁ ଆଷାଢ ମାସ ଏଇ ବର୍ଷା ହବ ଆଉ।
ଆଉ ଗରମ ବେଶୀ ହବନି।
ହୁଁ। ଗ-ବର୍ଷା ହବ, ତାପରେ ପାଣି ପାଣି ସବୁ ରହିକି ହୁଁ, ପାଣି କାଦୁଅ ହବ, ପାଣି ସବ ପାଣି ସବୁ ଏଠି, ଯୋଉଠି ରହିକି ମଶା ମାଛି ସବୁ ରହିି ଯେ ଉଁ, ରୋଗ ବି ହବ ବହୁତୁ।
ହୁଁ, ବହୁତୁ ଏ ବର୍ଷା ଦିନ ବହୁତ ଅପରିଷ୍କାର। ବେଶୀ ବର୍ଷା ଦିନ ଅପରିଷ୍କାର ହୁଏ ନାଇଁ କି?
ହଁ ବର୍ଷା ତ ବହୁତ ଅପରିଷ୍କାର ହବ ଆଉ ଇଆ।
ଘର ଦୁଆର ଯେତେ ଚା-ଯେତେ ଇଏ କରିବ ପରିଷ୍କାର ରଖିବ, ନିଜେ ବି ପୁରା ପରିଷ୍କାର ରହିବ।
ହୁଁ!
ନହେଲେ ଏଇ ବର୍ଷା ଦିନ ବେଶୀ ଦେହ ଖରାପ, ରୋଗ ବି ବେଶ
ହୁଁ, ଖରା ଦିନ ହଁ ଖରା ଦିନ ପରେ ବର୍ଷା ଦିନ ଆସିଲାଣି, ରଜ ସରିଗଲା, ରଜରେ କୋଉ ଆଡେ ବୁଲିଆ ବୁଲି କଲ କୁଅ?
ହଁ ର ରଜରେ ଏଥରକ କୁଅ ହଁ, ଆମ ସେପଟ ସାହିରେ ହୁଏ ରଜ ମହୋତ୍ସବ ଭଲ ହୁଏ।
ହୁଁ।
ସେଠିକି ଯାଇଥିଲୁ ବୁଲିବା ପାଇଁ ରଜ ତିନ ଦିନ ବହୁତ ଭଲରେ ଏଥରକ କଟିଛି ଆମର।
ହୁଁ।
ବହୁତ ଭଲ ସେ କଟିଛି ବଢିଆ ହେଇଛି ଏଥରକ ରଜ ଆଉ ଲାଷ୍ଟ
ଫାଷ୍ଟ ରଜ ଫାଷ୍ଟ ରଜରେ କୋଉଁ ପିଠାପଣା ଖାଇଥିଲ?
ହୁଁ। ଫାଷ୍ଟ ରଜରେ ଖାଇଥିଲି ପା ଏଣ୍ଡୁରି ଖାଇଥିଲି ଇଟିଲି ଖାଇଥିଲି କାକରା ପିଠା ହେଇଥିଲା ଆଉ ମୁଆଁ ପିଠା ହେଇଥିଲା।
ହୁଁ।
ଏସବୁ ପିଠା ହେଇଥିଲା ଆଉ।
ବୁଲିବାକୁ କୁଆଡେ ଯାଇଥିଲ?
ବୁଲିବାକୁ ଯାଇଥିଲି ମୋ ସାଙ୍ଗ ଘର ସେପଟ ସାହି ରେ ଯାଇଥିଲି ସାଙ୍ଗମାନେ ସବୁ ଆସ ଥିଲେ ଯାଇଥିଲି ବୁଲିକି ରଜ ମହୋଉତ୍ସବ ହେଇଥିଲା ସେଠିକି ଯାଇଥିଲି ସେଠି ବଢିଆ ବି ହଉଥିଲା।
ହୁଁ।
ଭଲ ହୁଏ ସେଠି ପ୍ରତିବର୍ଷ ଆଉ ଆମ ଗାଁରେ ଦୋଳି ଲାଗି ଥିଲା ଆଉ ଆମ ଘରେ ସବୁ ବନ୍ଧୁବାନ୍ଧବ ସବୁ ଆସିଥିଲେ ସେ ବୁଲାବୁଲି ହଉଥିଲା ଆଉ।
ହୁଁ। ହଁ ଆମ ଆଡେ ବି ବୁଲିଥିନୁ ଫାଷ୍ଟ ରଜରେ ବୁଲିବାକୁ ଯାଇଥିନୁ ଡୋଳି ଲଗା ହେଲା ସଜବାଜ ଦିନ ସଜବାଜରେ ସବୁ ହୁଁ ପିଠାପଣା ପାଇଁ ବି ସବୁ ଯୋଗାଡ ଜାତିରି ହେଲା ଝିଅ ମାନେ ତ ରଜରେ କାମ କରନ୍ତିନି। ମା ମାନେ ସବୁ କାମ କରନ୍ତି।
ମା କି ଝିଅ ପିଲାମାନେ କାମ କରନ୍ତିନି କିନ୍ତୁ ମା ମାନେ ମାନେ କାମ କରନ୍ତି।
ହଁ। ଏଇଆ ଆଉ ପିଠା ପଣା ପାଇଁ ସବୁ ସଜ ବେଜ ସଜସଜଡି ବି ହେଲା ତାପରେ ମେହେଣ୍ଡି ଇଏ ସବୁ ନେଲ୍ ପୋଲିସି ଅଳତା ସବୁ ଲଗେଇଲେ ସଜବାଜ ହେଲେ
ସଜବାଜ ହେଇଥିବ ନେଲ୍- ନେଲ୍ ପାଲିଶି ରଙ୍ଗ
ହୁଁ।
ଆଉ ହଉଛି ମେହେନ୍ଦୀ ସଜବାଜ ଦିନ ସଜ ହେଇଥିବ ଆଉ ନା।
ହଁ ସଜବାଜ ହେଇଚି ତା ପରେ ହଁ ଆଉ ତମେ ସବୁ କୁଆଡେ ବୁଲିବାକୁ ଯାଇଥିଲ?
ହେଇପା ସେଠିକି ବୁଲିବା ପାଇଁ ଯାଇଥିଲି ଆଉ ମୋ ଭଉଣୀ ଘର ସେଠି ଡୋଳି ଲାଗେ ସେଠିକି ଯାଇଥିଲୁ।
ହଁ ଆଉ ଭଲ ରଜ ଗଲା ଆଉ ନା।
ରଜ ଦି ଦିନ୍ ବଢିଆ ଗଲା କିନ୍ତୁ ଲାଷ୍ଟ ରଜ ଦିନ ଉଁ ଯୋଉ ମଝି
ଲାଷ୍ଟ ଦିନ ଗାଧୁଆଳ ପର୍ଯ୍ୟନ୍ତ ମାନେ ମେ-ମେଘ ଟା ହେଇନଥିଲା ନା। ଚାରଟା ବେଳକୁ ପୁରା ଢାଳିଲା ଯେ ବର୍ଷା ଯାହା ହଉ ସକାଳୁ ସବୁ ଲାଷ୍ଟ୍ ରଜ ଦିନ ଆମେ ସବୁ ଶାଢ଼ୀ ଫାଢୀ ସବୁ ପିନ୍ଧୁ ଆମ ଗାଁ ପିଲା। ଛୁଆ ଝିଅ ପିଲା ଯେତିକି ଶାଢୀ ପିନ୍ଧୁ ଡୋଳି କତିକି
ହୁଁ ବୁଲାବୁଲି କର ଆଉ।
ହୁଁ ଭଲ ହୁଏ।
ହୁଁ।
ଆମ ଗାଁ ରେ ଏଥର କ ଡବଲ ଡୋଳି ଲାଗିଥିଲା। ଚର୍କି ଡୋଳି ପଟା ଡୋଳି
କେତେ ମିଛ କହୁଛ ତମେ।
ନା ମିଛ ନୁହେଁ ସତରେ ଲାଗିଥିଲା।
ହଁ ପଟା ଦୋଡି କେମିତି ଲଗେଇଲ?
ପଟାଡୋଳି ଆମର ବାଁଶ କଟା ଯାଏ ରଜ ଥିବ ଆଠ ଦିନ ଚାରି ଟିକିଆ ବାଁଶ କଟା ହବ ଚାରିଟିକିଆ ବାଉଁସ କଟା ହେଇକି ଲଗା ହୁଏ ପଟା ଆସେ ବଡ ପଟା ଚାରି ଜଣିଆ ଖେଳି ହବ
ହଁ ସେ ପଟା ଟା ଅଛି ନା ନା ନେଇକି ଯୋଉ
ନା ନା ଆମ ଡୋଳି କଣ କହିଲା ଡୋଳି ଟା ଫିଟିବା ପାଇଁ ଆଉ ଯାଇନୁ ବର୍ଷ ବର୍ଷା ହେଲା ତ ଆଉ ଦି ଦିନ ପରେ ଯମୁ ଉଁ ପଟା ତାର ଅଛି କି ତାର କଣ ଅଛି କିଏ ଜାଣି ମେଘ ହେଲା ଆମେ ତ ପଳେଇ ଆଇଲୁ ଆଉ ପଟାର ଅବସ୍ଥା କଣ ହେଇ କି ଯାହା କଛରୁ ପଟା ଆଣିଛୁ ସିଏ ଆମକୁ ପଟା ଯଦି ନଦବୁ ପଇସା ନବ ପୁଣି।
ପଟା ଗୋଟା ପଟା ଜାଣିଛ ନା ହଜାର ବାରଶହ ପନ୍ଦରଶହ
ହଁ ବା ରେଟ ଯଦି ପଟା ଯଦି କିଛି ହେଇଥିବ ସିଏ ଆମକୁ ଖାଇଲା ମାରିକି ପ୍ରତିିବର୍ଷ ତା କତରୁ ପଟା ଆଣୁ
ଟାଣିଛ ତମେ ଆଉ ନଜର ରଖିନା ପଟାଟା କୁଆଡ଼େ ଗଲା
ନା ନଜର ନୁହେଁ ଯାଇଥିଲି ଆଜି ଯାଇଥିଲି ସେଆଡୁ ଟିକେ ଯାଇଥିଲି। ଦେଖିକି ଆଇିଲି ପଟାଟା ହଁ ବୁଲିବାକୁ ଟିକେ ଯାଇଥିଲି ମୋ ଭଉଣୀରେ ସବୁ ଆସିଥିଲେ ତ।
ହୁଁ
ଯାଇଥିଲି ସେଆଡକୁ ଟିକେ ବୁଲିବା ପାଇଁ ସେ ତାର ପଟା ତାର ଝୁଲୁଛି କଣ। ପଟା ତାର ଝୁଲୁଚି ଦେଖୁ କାଲି ଆଡକୁ ଯଦି ଖରା ପାଗ ହୁଏ ଯାଇକିନା ଖୋଲିଦମୁ ଆଉ ହୁଁ ଫଟା ଆଜି ଝୁଲୁଥିଲା ଦେଖୁଥିଲି ଛୁଆ ସବୁ ଖେଳୁଥିଲେ।
ହୁଁ
ଆଉ କାଲି ଯାଇକି ନା ସେ ଯିଏ ଡୋଳିିଲ ନାନ୍ତି ସେ ଟିକେ ନାହାନ୍ତି ଯାଇଛନ୍ତି ତ ମନ୍ଦିର।
ଓହୋ
ତାଙ୍କର ସବୁ ଯାଇଛନ୍ତି ମନ୍ଦିର। ହଁ ସିଏ ଆସିଲେ ଯାଇକି ଆଜି ଆସିଲେ କାଲି ଖୋଲା ହବ ନହେଲେ ତମକୁ ଡାକିବୁ କାଲି। ଖରା ଯଦି ହୁଏ ହେଇକିନା ଖୋଲିବେ ଆଉ
ହଁ ଖୋଲିଦେଲେ ଭଲ ହବ ଆଉ।
ହୁଁ ଖୋଲିଦେଇକି ଜେଜେଆ ବାଉଂଶ ଜେଜେଆକୁ ଦେଇଦେଲେ ଶୋଇଲା।
ହଁ ଆଉ ତମର ଦୋଳି ଫୋଳି ଖାଅ ନା ତମେ?
ହୁଁ ମୁଁ ଡୋଳି ଖେଳେ ପଟା ଡୋଳି ଖେଳେ ଡୋଳି ଖେଳେ ଆମ ଘରେ ଡୋଳି ଲାଗି ଯୋଉ ଦୌଡାଡୋଳି ତାକୁ
ହୁଁ ନା ଆମ ଘର ତ କେହି ଛୋଟ ଛୁଆ ନାହାନ୍ତି ଆମ ଘରେ ରୋଢ ଲାଗିନି
ଓହୋ ନା ମୋରେ ଲାଗେ ମୁଁ ଟିକେ ଖେଳେ ଆଉ ଛୋଟ ଛୁଆ ଖେଳନ୍ତି ମୁ ଟଏ ଖେଳଦିଏ ଆଉ
ହୁଁ।
ହୁଁ ଆଉ ତମେ ରଜରେ ଏଥର କୁଆଡେ ଯାଇଥିଲ?
ଏଇ ରଜରେ ସାଙ୍ଗ ମ ମାନେ ଯାହା ବୁଲୁଥିଲୁ।
ହୁଁ ସାଙ୍ଗମାନେ ଖେଳି- ବୁଲୁଥିଲ?
ହଁ ସାଙ୍ଗ ମାନେ ଯାହା ବୁଲିବାକୁ ଯାଇଥିଲୁ ତାପରେ ଘରେ। ପିଠା ପାଟା ଖାଇଥିଲୁ।
ହୁଁ ଆଉ ଶାଢୀ ପିନ୍ଧିବାକୁ ଭଲ ଲାଗେ ନା?
ହଁ ଭଲ ଲାଗେ ମୁଁ ଲାଷ୍ଟ୍ ରଜରେ ପିନ୍ଧିଥିଲି ଶାଢୀ।
ଓହୋ କଣ ତମେ ଏକୁଟିଆ ନା ତମ ସାଙ୍ଗମାନେ ସବୁ?
ନା ଆମ ଘର ପାଖ୍ ପାଖରେ ଯଉ ସବୁ ଅଛନ୍ତି ଝିଅ ସବୁ ସେମାନେ ଟି
ଓହୋ।
ହୁଁ ସେଇ ସବୁ ଶାଢୀ ଫାଢି ପିନ୍ଧିକି ବୁଲିନୁ ସଖାଳେ- ସଖାଳେ ବୁଲିଲୁ ତାପରେ ଚାରିଟା ବେଳକୁ ଇଏ ହେଇଗଲା। ବର୍ଷା ହେଲା -ବର୍ଷା ହେଲା
ନା ଡ୍ରେସ୍ କରିଥିଲ?
ହଁ ମୋର ଦି ହଳ ଡ୍ରେସ୍ ଗୋଟେ ରଜ ପୂର୍ବରୁ ମୋ ଜନ୍ମଦିନ ଡ୍ରେସ୍ ଗୋଟେ କରିଥିଲି ତାପରେ ଶାଢୀ ଗୋଟେ ଶାଢୀ ଗୋଟେ କରିଥିଲି ସମ୍ବଲପୁରୀ ଡ୍ରେସ୍ ଗୋଟେ ଆଉ କୁ-ଗୋଟେ ସେଟ୍ କୁର୍ତ୍ତି ଏଇଆ ଆଉ।
ସମ୍ବଲପୁରୀ ମାନେ କଉଠୁ ଆଣିଲ ଯାଇଁକିନା?
ଏଇ ଗୋଟେ ଟାଉନ୍ ରୁ ଆଣିଥିଲି ଯାଇଁକି ଅଠରଶ୍ ପଚାଶ୍ ଟଙ୍କା ନେଲା। ହଁ ସେଟା ଦେଖିିନିଆ ସେଟା ଦେଖିନୁ। ସେଟା ଦେଖେଇବି ରହ ତତେ ସେରା ତିଆରି ବି କରିନି। ହଁ ରଜରେ ତ କୁଆଡେ ବି ଆଉ କି ବୁଲା ହେଲାନି।
ହୁଁ- ଆ ପରେ- ଆ ପରେ ତ କିଛି ନାହିଁ ରଥଯାତ୍ରା ଆଉ।
ହଁ।
ରଥ ଯାତ୍ରାରେ ଭଲ ହବ ନା ଗୁଣ୍ଡିଚା, ବାହୁଡା
ହଁ।
ସମସ୍ତେ ଆସ- ହଁ -ହଁ ରଥ ଟାଣି।
ହଁ-ତମ ଗାଁରେ ରଥ ଟଣା ହୁଏ?
ଟଙ୍କ ପାଣି ପିଉ।
ତାଙ୍କ ପାଣି ଦିଆ ହୁଏ ଗାଁ ରେ ନା।
ହୁଁ ଆମ ଗାଁ ରେ ଦିଆଯାଏ। ଆଉ ଗୋଟେ ସ୍ତ୍ରୀ ଲୋକ ଟେ ସେ ପୋଡା ପିଠା କରିକି ଦିଅନ୍ତି। ବାଟରେ ଆମେ ଯେତେବେଳେ ରଥ ନେଇକି ଯାଉ। ହୁଁ- ଆଉ ପୋଡ ପିଠା ଖାଉ, ଡଙ୍କ ପାଣି ପିଉ, ଠାକୁରଙ୍କ- ଠାକୁରଙ୍କୁ ଝୁଲି ଝୁଲିିକି
ଶ୍ରାବଣ ମାସରେ ଭାର ନେଇକି ଯାଅ ନା?
ହୁଁ-ଶ୍ରାବଣ ମାସର ଆର ଥରକ ଯାଇଥିଲି ଭାର ନେଇକି। ଆର୍ ଥରକୁ ଯାଇଥିଲି ମ ସାଙ୍ଗମାନେ ସବୁ କହିଲେ -କହିଲେ ଯିବେ ବୋଲିକି ଦେଖିଲା ବେଳକୁ କେହି ଗଲେନି। ମୁଁ ଯେହେତୁ ଠା ଙ୍କୁର ଇଏ କରି ଚି ସେଠୁ ଆଉ ଯିବିନି ନା ମୁଁ ପୁଣି ଆମ ଗାଁରେ ସବୁ ପିଲାମାନେେ ଗଲେ ବି ସ୍ତ୍ରୀ ଲୋକ ବି ଦି ଚାରି ଜଣ ଯାଉଥିଲେ। ମୁଁ ଗଲି ତାଙ୍କ ସାଙ୍ଗରେ ପଳେଇଲି ଆଉ।
ଓହୋ ତ ଅସୁବିଧା ଥିବ ଆଉ।
ହୁଁ ହେମାନେ ତ ଗଲେନି ଆଉ। ପୁଣି ତାପରେ ପୁଣି ତାଙ୍କର ଗଲେ ଆଉ।
ହଁ। ଆପଛ
ଯାଇନି ତମେ ଯା କି ନେଇକି।
ହଁ, ଆମେ ନେଇଯାଉ ପାଣି।
ଓହୋ।
ପାଣି ନେଇକି ଯାଉ। ଆମର ଟିକେ ଅସୁବିଧା ଧର କହିଗଲା ତ ଆମେ ଯାଇପାରିଲୁନି ପଛରେ ପୁନି ନେଇକି ଯାଇଥିଲୁ ଆଉ। ସେଇଠୁ ଉଠେଇକି ପାଣି ସେଇଠୁ ଢାଳିଲୁ ଆଉ।
ଓହୋ।
ଆଉ ତ ତମ ଘରେ ଦୁର୍ଗା ପୂଜା ହୁଏ ନା ଭଲ?
ହଁ ଆମର ଦୁର୍ଗା ପୂଜା ବହୁତ ଭଲ ହୁଏ।
କଣ ଭଲ ହୁଏ ଟିକେ କହିଲ? ଏଥର ଯିମି ଭାବୁଛି।
ହୋଉ ରୁହ ମୁଁ ଆଉ ଗୋଟେ ଆଉ ଗୋଟେ ଦିନ କୋଉଦିନ କହିବି?
ହୋଉ ନହେଲେ କହିବ ଟିକେ ମୁଁ ଯିବି ହେଲା।
ହଉ ହଉ।
ଆଉ ତମେ ଆମ ଗାଁକୁ ଆସିବ ଆମ ଗାଁରେ ଭଲ ହୁଏ ରଥଯାତ୍ରା।
ମୁଁ ଜିମିନି ଦବ ଗାଁକୁ।
କି ଆମ ଗାଁ କଣ ତମକୁ ଭଲ ଲାଗୁନି କି?
ନା ମତେ ଭଲ ଲାଗୁନି।
କାଇଁକି?
ନା ମତେ ଭଲ ଲାଗୁନି।
ତମେ ଆମ ଗାଁକୁୁ ଏମିତି କହୁଛ କଣ?